ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ଗୁଡ଼୍ ମର୍ନିଂ।
ଭେରି ଗୁଡ଼୍ ମର୍ନିଂ।
କଁ କରୁଚ?
ମୁଁ ଏଇ ଶାଗ ବାଛୁଚି।
ଶାଗ ତାହେଲେ ସକାଳୁ ତ କଣ ଶାଗ ବଛା ହେଲାଣି।
ହଁ ଏଇ ସୁନ ସୁୁନିଆ ଶାଗ ବା ତମେ କଣ କରୁଛ?
ଶାଗ ବଢ଼ିଆ ଟେଷ୍ଟି ଆଉ ନୁହଁ।
ହଁ ତମେ କଣ କରୁଛ?
ମୁଁ ଏଇ ଖାଇକି ବସିଛି ଆଉ।
କଁ ଖାଇଲ?
ଖାଇଲି ରୁଟି ଆଉ ମଟର ଆଳୁ ତରକାରୀ। ତମେ କିଛି ଖାଇନ କି? ରୁଟି ମଟର ଆଳୁ ତରକାରୀ।
ଓହୋ ଆଉ ଗାଧୋଇ ପାାଧେଇ ସାଲଲଣି?
ହଁ ଗାଧୁଆ ପାଧୁଆ ସବୁ ସରିଲାଣି। ତମେ ସକାଳେ କେତେବେଳେ ଉଠିଲ କି?
ମୁଁ ଉଠିଲି ସକାଳେ ସାତଟା ବେଳେ।
ସତଡ଼ା।
ହଁ ତମେ?
ମୁଁ ଉଠିଲି ଆଟା ଦେହ ଟା ଟିକେ ଭଲ ନାହିଁ ତ ସେଥିଲାଗି।
ଓହୋ ତମର କଣ ହେଇଛି କି?
ହେ ଟିକେ ଦେହ ଅସୁସ୍ଥ ଅଛି ଆଉ ଗୋଡ ଫୋଡ ଟିକେ ବିନ୍ଧା ବିନ୍ଧି ହଉଛି।
ଓ ଏ ଓହୋ ଭିତତିଆ ପ୍ରୋବ୍ଲେମ୍ ବୋଧେ।
ହଁ।
ହଁ ସେଇ ଆମର ବି ସେଇ ହଉଛି ଆଉ। ପ୍ର ଯୋଉ ଚାଲିଛି ନା ଅପେକ୍ଷାରେ ଚାଲିଛି ଆଉ କୋଉ ମୁହୂର୍ତ୍ତ ବି ହେଇ ହଁ କୋଉ ମୁହୂର୍ତ୍ତରେ ହେଇ ହେଇପାରେ।
ଓହୋ ତାହେଲେ ରଜ ପୂର୍ବରୁ ଟିକେ ଇଏ ହେଇଯାଉ ଆଉ।
ହଁ। ତମର ଚାଲିଛି ନା ବନ୍ଦ?
ନାଇଁ ଚାଲିଚି ଆଜିଠୁ।
ଓହୋ।
ସେଥିଲାଗି ଦେହ ପୁରା ଅସୁସ୍ଥ ଆଉ।
ଓହୋ ଆଉ ଘର ଲୋକ ସମସ୍ତେ କଣ କରୁଛନ୍ତି?
ହଁ ଲୋକ ସମସ୍ତେ ବସ୍ ସାଆ
ହ୍ୟାଲୋ।
ହଁ ହ୍ୟାଲୋ।
ଘର ଲୋକ ସମସ୍ତେ କଣ କରୁଛନ୍ତି?
ସମସ୍ତେ ତାଙ୍କ କାମ କରୁଛନ୍ତି, ରୋଷେଇକି କରିବେ ସେଥିଲାଗି ଯୋଉ ପରିବା କଟା କଟି କରୁଛନ୍ତି ଆଉ।
ଓହୋ ଆଜି ଆଉ ତମ ଘରେ ରୋଷେଇ କଣ?
ଆମର ଆଜି କଣ ହବ। ଆଜି କଣ ଛୁଇଁ ଆଳୁ ତରକାରୀ ଆଉ ଶାଗ ଭଜା ଆଉ ଆମ୍ବ ଖଟା। ଏଇୟା ସବୁ ହବ।
ଆଉ ତମର ଖରା ହଉଛି ନା ବର୍ଷା ହଉଛି?
ଆମର ଖରା ହଉନି କି ବର୍ଷା ହଉନି ପାଗ ଟା ପୁରା ନର୍ମାଲ ର ଖିଛି କିନ୍ତୁ ଗରମ ଜୋରେ ହଉଛି।
ହଁ ଗୁଳୁ ଗୁଳି ଟା କମୁନି ଆଉ। ଗରମ ଟା କେବେ ରଜ ବେଳକୁ କମିଥିବ କି କଣ କରିଥିବ କେଜାଣି।
କେଜାଣି ରଜରେ ଯଦି ଅଧିକ ଗରମ ହୁଏ ସରିଲା ଘର ଭିତରେ ପଶିଲେ ଆଉ। ତାହେଲେ ବାହାରିବାନି ଆଉ।
ହଁ ଗରମ ରେ କିଏ କୁଆଡ଼େ ଯିବ।
ହଁ।
ଆଉ ଡ୍ରେସ୍ କୋଉଠୁ ଆଣିବେ?
ଡ୍ରେସ୍ ଦେଖିବା ଏଇ ପାଖରୁ କୋଉଠି ଦେଖିକି ଭଲ ଯୋଉଠି ମିଳୁଥିବ ଭଲ କଲେକ୍ସନ୍ ସେଇଠୁ ଆଣିବା ଆଉ।
ଓ ହୋ ତମେ ଆଣିଲେ ମତେ ଟିକେ କହିବ ନା।
ହଁ ମୁଁ କହିବି ତମକୁ ନହେଲେ ଫଟୋ ସେଣ୍ଡ୍ କରିବି।
ହଁ।
ଆଉ ତମେ ଶାଗ ବାଛି ଶିଖିଛ?
ହଁ ଶାଗ ବାଛି ଶିଖିଛି ଆଉ। ନ ଶିଖି ଶିଖିବାକୁ ପଡୁଛି ଆଉ ଟିକେ ଟିକେ ଆଉ।
ସବୁ ଶିଖିଯାଅ ଭଲ।
ହଁ ତମେ ଶିଖିନ?
ହଁ ମୁଁ ଶିଖିଛି ଆ ଜାଣିଛ କାଲି ମୁଁ ଚିକେନ୍ କରିଥିଲି ପୁରା ଟେଷ୍ଟି ହେଇଥିଲା।
ଆଜ୍ଞା।
କାଲି ମୁଁ ଚିକେନ୍ କରିଥିଲି ହେଲା ପୁରା ଟେଷ୍ଟି ହେଇଥିଲା।
କାଇଁ ଆମକୁ ତ ଦେଲନି।
ତମକୁ ଦେଲିନି ଆମର ଟିକେ କମ୍ ହେଇଥିଲା ତ ସେଥିଲାଗି ଆଉ ଦେଇପାରିଲିନି ଆଉ।
ଓ ହୋ ଯାହା ହଉ ତମେ ରନ୍ଧା ରନ୍ଧି ଶିଖିଲଣି ଆଉ।
ହଁ ଟିକେ ଶିଖିବାକୁ ପଡ଼ିବ ମୁଁ ଟିକେ ଟେଷ୍ଟି ବନେଇ ପାରେ।
ହଁ ବନେଇ ପାର ତ ଆମେ କେମିତି ଜାଣିବୁ ତମେ ଟେଷ୍ଟି ବନେଇଛ କି କଣ କରିଛ। ଚିକେନ୍ ଟା କେମିତି ତିଆରି କଲ? ଚିକେନ୍ ଟା କେମିତି ତିଆରି କଲ?
ଚିକେନ୍ ଟା ଫାଷ୍ଟ୍ ରେ ଚିକେନ୍ ଟାକୁ ମ୍ୟାରିନେଟ୍ କରିଦବ ଯୋଉ ହଳଦୀ ତେଲ ଗୋଳେଇକି ର ରଖିଦେଲ ହେଲା ତାପରେ ଯଦି ତମର ଆଳୁ ପକେଇ ଆଳୁ କାଟିକି ଆଳୁ ଭାଜିକି କାଢ଼ି ଦେଲ ତାପରେ ତେଲରେ ଟିକେ ଗୋଟା ଡାଲଚିନି ଲବଙ୍ଗ ହେରିକା ପ ପକେଇଦେବ ଫୁଟିଲା ତାପରେ ଫାଷ୍ଟ୍ ଚିନି ପକେଇବ। ଚିନି ଟା ଉଠି ସାରିଲା ପରେ ସେଗୁଡା଼ ସବୁ ପକେଇବ। ତାପରେ ପିଆଜ ପକେଇବ ପିଆଜ ଜାରି ହେଲା ପରେ ଅଦା, ପିଆଜ, ରସୁଣ ଗ୍ରାଇଣ୍ଡିଙ୍ଗ୍ ଥିବ ସେଗୁଡା଼ ପକେଇବ ସେଗୁଡା଼ ମସଲା ଟିକେ ଭଲସେ ସେ ପାଣି ଟା ବା ମସଲା ରୁ ମରିଗଲା ପରେ ତାପରେ ସବୁ ମସଲା ଗୁଣ୍ଡ ହେରିକା ପ ପକେଇବ ହଳଦୀ ଆଉ ଲଙ୍କାଗୁଣ୍ଡ, ଧଣିଆ ଗୁଣ୍ଡ ଆଉ କରୀ ପାଉଡ଼ର। ଏରା ସବୁ ପକେଇବ ମସଲା ଟା ଭଲ ‌ସେ ହଁ।
ଚିକେନ୍ ଚିକେନ୍ ମସଲା ଟା ପକେଇବ ଗରମ ମସଲା ଫରମ ମସଲା ପକେ
ହଁ ସେଇଟା ଏଇଗୁଡା଼ ସବୁ କଷି ମାନେ ମସଲା ଟା ପୁରା ହାଫ୍ କଷି ସାରିଲା ପରେ ଯାଇଁକି ଚିକେନ୍ ମସଲା ଆଉ ମିଟ୍ ମସଲା ଆଉ ଗରମ ମସଲା ପକେଇବ ସେଟାକୁ ଆ ସେଟାକୁ ତାପରେ କଷିବ କଷେଇ ପୁରା ମସଲାରୁ ତେଲ ଛାଡ଼ିଲା ପରେ ତାପରେ ଚିକେନ୍ ପକେଇବେ ଚି ଚିକେନ୍ ପକେଇ ସାରି ବାଗେଇକି କଷିବ। ଘୁଷି ଘୁଷିକି ଘଷା ହେଇସାରିଲା ପରେ ତାପରେ ଆଳୁ ଚିକେନ୍ କଷିଲା ଭିତରେ ବା ସିଝିବ କଷି ହବ ସିଝିବ।
ଆଉ ପାଣି ଦେଇକି ପାଣି ଦେଇକି ସିଝେଇବନି ଆଉ?
ହଁ ଚିକେନ୍ ଟା ହାଫ୍ ସିଝିଥିବ ନା ତାପରେ ପାଣି ଦେଲେ ଫୁଲ୍ ସିଝି ପାରିବ ତମେ ଯଦି କଷା କରିବାରଥିବ ହାଲକା ପାଣି ଦବ ଯଦି ଏ ମୁଁ କଷା କରିଥିଲି।
ଓ ହୋ ଆଉ ତମ ଝିଅ କଣ କରୁଛନ୍ତି?
ଆମ ଝିଅ ତାଙ୍କ ମାମୁଁ ଘରକୁ ପଳେଇଛନ୍ତି।
ଓହୋ।
ଆଜି ତାଙ୍କ ବାପା ମାମାଙ୍କ ସିଏ ଆସିବେ ସୋମବାର ଦିନ।
ଓହୋ ତାଙ୍କ
ବାପା ମାଆଙ୍କର ଆନିଭର୍ସରୀ ତାଙ୍କର ବୋଧେ କୁଆଡ଼େ ପ୍ଲାନିଂ ଅଛି ବୁଲିବାକୁ ଯିବାର ଆଉ।
ଓହୋ ତମକୁ ଡ଼ାକି ନାହାଁନ୍ତି?
ତାଙ୍କର ବା ସିଏ ତାଙ୍କ ଘରେ ଅଛନ୍ତି ଏଠି ଆମକୁ ଖାଲି ବିରିୟାନୀ ପା ପାଟି ଦେବେ ଆଉ।
ଓହୋ ଭେଜ ବିରିୟାନୀ ନା ନା ଚିକେନ୍ ବିରିୟାନୀ?
ନାଇଁ ଭେଜ୍ ଆଜି ଶନିବାର ନା ଭେଜ୍।
ହଁ ତମେ ତ କହିଥାନ୍ତ କାଲି ଦେଇଥାନ୍ତେ ଚିକେନ ବିରିୟାନୀ ଖାଇଥାନ୍ତ।
ସେମାନେ ବା ଚିକେନ ଖାଆନ୍ତିନି ସେଥିଲାଗି।
ଆ ସେମାନେ ସିନା ଖାଆନ୍ତି ନି କଣ ତମେ ଖାଅନି?
ହଁ ଯଦି ଆଣିବେ ସମସ୍ତେ ଖାଇବା ଦରକାର୍ ନାଁ ଫ୍ୟାମିଲିରେ। ଆଉ ଏକା ଖାଇଦେଲେ ହବକି।
ସିଏ ବାହାରେ ଅଛନ୍ତି ନା ସେଥିଲାଗି ମୁଁ କହୁଥିଲି।
ଓହୋ ଏମିତି କଥା ହେ ଭେଜ ରେ ଆରଜେଷ୍ଟ୍ କରିଦବା ଆଉ।
ହଁ ଆଉ ତମ ମାମାଙ୍କ ଦେହ ଭଲ ଅଛି?
ହଁ ମାମାଙ୍କ ଦେହ ଭଲ ଅଛି। ସବୁ ଠିକ୍ ଠାକ୍ ଅଛି ବେଳେବେଳେ ଟିକେ ଖରାପ୍ ହଉଛି।
ଉଁ ହୁଁ ଆଉ ତମ ଜେଜେମାଙ୍କ ଦେହ?
ହଁ ଜେଜେମାଙ୍କ ଦେହ ବି ସେମିତି ବେଳେ ବେଳେ ଖରାପ୍ ହଉଛି। ଥଣ୍ଡା କେତେବେଳେ ଗୋଡ ବିନ୍ଧା କେତେବେଳେ ଅଣ୍ଟା ବିନ୍ଧା ଏଇଗୁଡା ସବୁ ଆଉ।
ସେ ତ ସିିଜିନ ସେୟା ଚାଲିଛି ଆଉ ସେଇଆ ହବ ଆଉ। ଟିକେ ବର୍ଷା ହଉଛି ପୁଣି ଟିକେ ଖରା ହଉଛି ପୁଣି ଗରମ ଜୋରରେ ବି ହଉଛି।
କ୍ଲାଇମେଟ୍ ପୁରା ଚେଞ୍ଜ୍ କରୁଛି ସବୁବେଳେ ଦେହଟା ଖରାପ୍ ଅଟୋମେଟିକ୍ ହିଁ ହବ।
ହଁ ପାଗ ପୁରା ଚେଞ୍ଜ୍ ହଉଛି ନା ସେ
ହୁଁ ହୁଁ।
ସେଇଥିଲାଗି ଗରମ ହଉଛି।
ହଁ ଆଉ ତମେ କଣ ଖାଇଥିଲ?
ନା ମୁଁ ଖାଇଥିଲି ଟିକେ କାକୁଡ଼ି ଗାଜର ଆଉ ବିଲାତି।
ତମେ କଣ ଡାଏଟ୍ ରେ ଅଛ କି?
ନାଁ ମୁଁ ଟିକେ ଏବେ ଖାଉଛି ମତେ ଟିକେ ଡାକ୍ଟର କହିଛନ୍ତି ତ ଖାଇବାକୁ।
ଓହୋ କଣ ଦେହ ପ୍ରୋବ୍ଲେମ୍ ଅଛି ବୋଧେ?
ହଁ।
ଓହୋ ଓହୋ ଆଉ?
ଆମର ତ ବର୍ଷା ହଉନି ଏବେ ଆମର ଖାଲି କାଲି ରାତିରେ ଯାହା ଠୋପେ ଠୋପେ ପକେଇଥିଲା ବର୍ଷା ଆଉ ତ ହଉନି କିନ୍ତୁ ପାଗ ଟା କାଉଁଳିଆ ରଖିଛି ଉଁ ଗରମ ବହୁତ୍ ଜୋରେ ହଉଛି।
ଆମର ବି ସେୟା ଆଉ ପାଗ ଖରା ନହେଲେ କଣ ହବ କିନ୍ତୁ ଗୁଳୁ ଗୁଳି ଟା ଅ କି କହୁଛି ଯୋରେ।
ହଁ ଆଉ ତମେ କୋଉ ଶାଗ ଖାଇବାକୁ ଭଲ ପାଅ?
ମତେ ଶାଗ କଣ ନେଉଟିଆ ଶାଗ ଭଲ ଲାଗେ। ଆଉ ଛୁନ୍ ଛୁନିଆଁ ସାଗ ଭଲ ଲାଗେ ତମେ ଯୋଉଟା ଆଜି କରିଚ।
ହଁ ମୁଁ ସେଇଟା ବାଛୁଛି ତାପରେ ଧୋଇକି କରିବି ଆଉ।
ସେଇଟା ଟିକେ ପୁରା ମାଛ ଟାଇପ୍ ର ଲାଗେ। ଶୁନ୍ ଶୁନିଆ ଶାଗଟା ପଖାଳ ସହିତ ଖାଇବାକୁ ବଢ଼ିଆ ଟେଷ୍ଟି ଲାଗେ।
ମତେ ସବୁ ଶାଗ ଖାଇପାରିବି କିନ୍ତୁ ମୁଁ ଟିକେ ମତେ କିନ୍ତୁ ବହୁତ ଭଲ ଲାଗେ ଶୁନୁସୁନିଆ ଶାଗ ଆଉ ହଁ। ଯୋଉ କହନ୍ତ ସୁଜୁନା ଶାଗ ମତେ ଜମା ଭଲ ଲାଗେ
ସୁୂଜୁନା ହଁ ମତେ ବି ସେଇଟା ଜମା ଭଲ ଲାଗ ନି ସେଇଟା କାହିଁକି ମତେ ପିତା ପିତା ହଁ ସେଇଟା ପିତା ପିତା ଲାଗେ।
ହଁ ପାଟି ଟା ଗୋଟେ କେମିତି ହେଇଯାଏ।
ହଁ ଆଉ ଗୋଟେ କଣ ଅଛି ନାଲି କୋଶଳା ସେଟା ଖାଇଲେ ପୁରା ପାଟି ନାଲି ହେଇଯାଏ।
ହଁ ଆଉ ସବୁ ଶାଗ ଖାଇଦେବି ବାସ୍ ଖାଲି ଏଇ ଯୋଉ ମତେ ଟିକେ ସଜନ ଶାଗ ଟା ଭଲ ଲାଗେନି ଜମା ଖାଇବାକୁ। ସେଥିଲାଗି ଆଉ ତମେ ତମେ ତମେ ସଜନା ସାଗ ଖାଇବାକୁ ଭଲ ପାଅ?
ନା ମତେ ବି ଟୋଟାଲ ଭଲ ଲାଗେନି ସଜନା ଶାଗ ପି ତା ପିତା ଲାଗେ ବୋଲି ସେମିତି ନର୍ମାଲ ଟିକେ ଟିକେ ଖାଇଦିଏ।
ହଁ ସଜନ ଛୁଇଁ ଟା ମାନେ ଯେମିତି ପୁରା ମସଲା ଦିଆ ହେଇକି ବା
ହଁ ସେଠି ଯୋଉ ଭଜା ହେଇଥିବ ସେଇଟା ଖାଇବାକୁ ଟେଷ୍ଟ ଲାଗେ। କିନ୍ତୁ ହଁ। କିନ୍ତୁ ମୁଁ ଛୁଇଁ ଖାଏନି ମାନେ ଚୋବେଇନି ମୁଁ ଖାଲି ତା ମସଲା ଆଉ
ମୁଁ ବି ସେଇ ଛୁଇଁ ଚୋବାଏନି ଚୋବେଇଲେ ଗଟେ କେମିତି କେମିତି ଲାଗେ।
ହଁ ମତେ ଗୋଟାଲି ଭଲ ଲାଗେନି ସେଇଟା। କିନ୍ତୁ ତା ଆଳୁ ଆଉ ମସଲା ଟା ଭଲ ଲାଗେ।
ସେ କଷି ହେଇଥିବ ନା ସୋରିଷ ଫୋରିଷ ଦେଇକି।
ହଁ ସୋରିଷ ମସଲା ଦେଇକି ଏଥିରେ ବଢ଼ିଆ ଲାଗେ।
ତା ଦେହରେ ଯୋଉ ଏବେ ତ ପଣସ ସିିଜିନ ତମର ପଣସ ଆସିଲାଣି?
ନାଇଁ ପଣସ ଆସିନି ପଣସ ଆସିନି। ଆସିବାର ଅଛି ମୁତେ ସେଗୁଡ଼ା ଭଲ ଲାଗେନି।
ହଁ ସେଗୁଡ଼ା ବି ଭଲ ଲାଗେ ପଣସ ମଞ୍ଜି ଇ ଯୋଉ ତ ଦେଇକି ତ କରନ୍ତି ସେଇ ଯୋଉ ବେଳେ ବେଳେ ହୁଁ।
ପଣସ ମଞ୍ଜି ପକେଇକି ହୁଏ। ସବୁ ତରକାରୀ ପକାରିରେ ପଡ଼େ ଭଜା ଭଜା ଯୋଉ ହେଲା ସେଥିରେ ବି ପଡ଼େ।
ହଁ ବର୍ତ୍ତମାନ ପଣସ ସିଜିନ ଟା ନା ସେଥିଲାଗି।
ହୁଁ। ଆଉ ତମର ଆମ୍ବ ଆସିଛି ନା ଆସିନି?
ହଁ ଆମର ଆଥରକ ଆମ୍ବ ଟୋଟାଲି କିଣା ହେଇନି ଆମର ସବୁ ସ ସରିଲା ବେଳକୁ ଇଏ ଦେଇ ଦଉଛି ସିଏ ଦେଇ ଦଉଛି ହେଇଯାଉଛି।
ହଁ ଆମର ବି ସେମତି ଆମ୍ବ ଟୋଟାଲି ଗଛ ନଥିଲେ କଣ ହବ କିନ୍ତୁ ସମସ୍ତେ ଦେଇ ଦଉଛନ୍ତି ପୁରା ମେଞ୍ଚେ ଫୁଲ ଫୁଲ ହେଇଯାଉଛି।
ହଁ ସେଇଥିଲାଗି ଟୋଟାଲି ଆଉ ଆମର ଏ ବର୍ଷ ଆମ୍ବ ହିଁ କିଣା ହେଇନି ଟୋଟାଲି। ଆମର ସବୁ ଦେଇ ଦଉ ଚନ୍ତି କହୁଛନ୍ତି ଏମାନେ ସମସ୍ତଙ୍କର ଗଛ ଏବ ବର୍ଷ ବହୁତ ଆମ୍ଭ ହେଇଛି ନା ହୁଁ ସେଥିଲାଗି ଦେଇ ଦଉଛନ୍ତି ଆମ୍ବ ଆଉ କିଣା ହେଇନି।
ହଁ ହଁ।
ଆମ୍ବ ସରା ବି ହେଇଛି ଆମେ କରିନୁ ଆମକୁ ବି ସେ ଆମ୍ବ ସରାା କରିକି ଦେଇଛନ୍ତି।
ନାଇଁ ମୋ ଜେଜେମା ଭଲ ଆମ୍ବସରା କରୁଛନ୍ତି ଆଉ ଯୋଉ ଆମ୍ବ ଯୋଉ ଶୁଖ୍ ଇଏ ମସଲା ଦେଇକି ଶୁଖା ହୁଏନି? ଖଟ୍- ଟା ଟାଇପ୍ ର ହୁଏନି ସେଇଟା କରିଚନ୍ତି, ବଢ଼ିଆ ଟେଷ୍ଟି ହେଇଚି।
ଓ ହୋ ହଉ କେବେ ଦେଖାହେଲେ ଟିକେ ଚଖେଇବ ଆଉ।
ହଉ ଆଉ ଆଉ କଣ କହୁଚ ନହେଲେ ମୁଁ ରଖୁଚି ଆଉ।
ଆଜ୍ଞା, ହଉ।